ହ୍ୟାଲୋ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ କଣ ଭାଇ କଣ ହାଲଚାଲ କଣ କେମିତି କୁହନ୍ତୁ।
ଆମେ ସବୁ ଭଲ ହାଲ୍ ଚାଲ୍ ଆଉ କଣ କହିବି।
ସ ଭଲ
ହୁଁ। ଆଉ ଭଲ ସବୁ ହେଲେ କଣ ଖାଇବାକୁ ତ ମିଳୁନି ଆଉ କଣ କରିବା।
ଖାଇବାକୁ ମିଳିନି ଭାଇ
କିଆଁ ଭାଇ ଖାଇବାକୁ କିଆ ମିଳୁନି।
ଖାଇକେ ମିଳୁନି ସେଥିପାଇଁ ଗଛ ହଁ ଏଠି କାଦିଆ ଖାଉଛି ଆଉ କଣ ଅଛି ହୁଁ।
ଗଛପତ୍ର ଖାଉଛନ୍ତି, କେନେ
ହୁଁ ଗଛପତ୍ର ଖାଉଛୁ।
ଗଛ ପତ୍ର କେନେ ଖାଉଛନ୍ତି ଗୋ
କଣ କରିବୁ ଆଉ।
ହ୍ୟାଲୋ।
ହୁଁ ଆଲୋ।
ଏଇନା ଭାଇ ଭାଇ ଏନା କଣ କରଛନ୍ତି କି।
ସେ କରୁଥିଲୁ ଟିକେ ତମେ କଣ କରୁଛ କି?
ମୁଁ ଏଇଠି ଆମ ଗାଁ ଛକରେ ବସିଛି ଆଉ
ହୁଁ ହୁଁ।
ଆଉ କଣ କୁହନ୍ତୁ ଭାଇ।
ଭାଇ କଣ ଜବ୍ କରୁଛନ୍ତି ନା କଣ କରୁଛନ୍ତି।
ନାଇଁ ଭାଇ ଜବ୍ କରୁନି କିଛି ନାହିଁ ପଢ଼ାପୁଢ଼ି ଚଲେଇଥିଲି। ପଢ଼ ପାଠ ଫାଠ ଭଲ ହେଲାଣି ଚାକିରି ଫାକିରି ବି ଆଉ ମିଳୁନି କି ଚାକିରି ଫକିରି ମିଳୁନି କି ଜି ଆଁ କଣ କରିବି ବହିଛି ଘରେ ଆଉ।
ସେ ଗୋଟେ ବାହାଘର କୁ ଯାଇଥିଲି ମୋ ସାଙ୍ଗ ବାହାଘର ହୁଁ।
ଆଚ୍ଛା।
ଗୋଟେ ସାଙ୍ଗ ବାହାଘରେଥିଲୁ, ମୁଁ ଆଉ ମୋ ସାଙ୍ଗ ଯାଇଥିଲୁ।
ହୁଁ।
ସେତରୁ ବାହାଘର ସେ କେତେବେଳେ ହେଲା। ଏଗାରଟା ବେଳେ କହିଲା ଆସିବ ତାଲେ ମୁଁ କଣ କଲି ସାଢେ ବାରଟା ଗୋଟେରେ ଗଲି। ମୋର କାମ ଥିଲା ବୋଲି ମୁଁ ସେଠୁ ଯାଇ କିନା ଆଉ ଗୋଟେ ଯାଗାକୁ ଆସିଥାନ୍ତି ବୋଲି ମୁଁ ସେଥିପାଇଁ ଶୀଘ୍ର ଗଲିହାରି ହେଠିକି ଶୀଘ୍ର ଯାଇ କିନା କେମତି ଆସିବି ଆଉ ଗୋଟେ ଜାଗାକୁ ଯିବି। ଆ ଯିବ ବୋଲି ସେଠି ଆସିଛି ତ ସାଢେ ଗୋଟେରୁ ବର୍ଷା ହେଲା ବର୍ଷା ହେଲା ଯେମିତି ଶୀଘ୍ର ଆସୁଛି। ଏମିତି ଆସିଲି ଯାଇପାରିଲିନି ସେ ଆଉ ଗୋଟେ ଜାଗାକୁ ଆଉ ଗୋଟେ ଜାଗକୁ ଯାଇ ପାରିଲିନି ବାଧ୍ୟ ହେଇନା ଘରେ ରହିଲି ଆଉ ଏଠିକି ଯା ଭଲ ଯାଇପାରିନି ବସ ପାରିଲିନି କି ସେଠିକି ଯାଇ ପାରିଲିନି ବର୍ଷା ଯୋଗୁଁ।
ଆଛା।
ହଁ।
ହଁ ଆଚ୍ଛା ଭାଇ ମତେ ଗୋଟେ ତା କଥା କୁହ?
ହଁ।
ଯୋଉ ଉଣେଇଶହ ଅନେଶତ ମସିହାରେ କି ଜନ୍ମ ହେଇଥିଲେ।
ହୁଁ।
କିଏ ଜନ୍ମ ହୋଇଥିଲେ କହିଲ ତମ ବନ୍ଧୁବାନ୍ଧବ ଭିତରୁ? ବନ୍ଧୁ ଏବେ ମୁଁ ବା ଜନ୍ମ ହେଇଥିଲି। ତମର ଉଣେଇଶ ଅନେଶତ ଜନ୍ମ? ତାହେଲେ ତ ବାତ୍ୟା ଦେଖିଥିବ? ହଁ ନା ନା ବାତ୍ୟା ମୁଁ ବା ସେତେଳେ ଛୋଟ ଥିଲି ବା। ଆଉ ଛୋଟ ଥିଲ ବୋଲି କଣ ବାତ୍ୟା ଟା ତମ ଉପରେ ହବନି କି ହେଇଥିବନି ନାଇଁ।
ହଁ ହେଇଥିବ ଆଉ।
ଆଛା ମତେ ଗୋଟେ କଥା କୁହ?
ନା
ଘୋଡା କେତେ ପ୍ରକାର ଥାଆନ୍ତି?
ଘୋଡା ଧଳ ପ୍ରକାର। ଧଳା ଆଉ କଳା ଆଉ ଯୋଉ ସାବେନା କଲର।
କଲର ଆଛା। ଆଛା ମତେ ଗୋଟେ କଥା କୁହ ଭାଇ ମୁଁ ଗୋଟେ ତମକୁ କଥା କହୁଛି ବୁଝିଲ?
ହଁ କୁହନ୍ତୁ।
ପହର ଦିନ ଗାଡି ଟା ନେଇକି ଯାଇଥିଲି ଗୋଟେ ଜାଗାକୁ,
ହଁ।
ବୁଝିପାଇଲେ, ଯାଇଥିଲି କୋଉଥିରେ? ଗାଡିରେ ବାଇକ୍ ମୁଁ ବାଇକ୍ କହିଛି ଭାଇ ଗାଡିରେ ଯାଇଥିଲି। କି ଗାଡ଼ି?
ଉଁ କା ଚାରି ଚକିଆ ଗାଡି ହେଇଥିବ ଦି ଚକିଆ ଗାଡି ହେଇଥିବ କି ସାଇକେଲ ଯାଇଥିବୁ?
ନାଇଁ ନାଇଁ ଭାଇ ଚକିଆ ଗାଡି
ଓ ହଁ।
ଖେଳନା ଗାଡ଼ିଟା ନେଇକି ଯାଇ ଧରି ବସ।
ହଁ।
ତ ଯାଇଥିଲି ଯେହେତୁ
ହଁ।
ଅଧା ବାଟ ଯାଇଛି ଭାଙ୍ଗି ଗଲା ଗାଡିଟା, କି ଗାଡି?
ହୁଁ।
ଇରାଡ଼େ କହୁନାଆନ୍ତି।
କି ଗାଡ଼ି?
ଏଇ ଗାଡ଼ି ଟା ଭାଙ୍ଗିଲା କହୁନାହନ୍ତି।
ହାତୀ ଗାଡି଼ ନା କି ଗାଡି଼ କଇଲ?
ମୁଁ ଯାଇଥିଲି ବସ୍ ଖେଳନା ଗାଡି଼ ନେଇକି।
ହୁଁ ହୁଁ।
ଜାଗାକୁ ଯାଉ ଯାଉ ବାଟରେ ଗାଡ଼ଟା ଭାଙ୍ଗିଗଲା ହଁ। କି ଗାଡ଼ି?
ହୁଁ ବସ୍ ଟାଇମ୍ ହୋଇଗଲା। ଓହୋ ଖେଳନା ଗାଡ଼ିଟା।
ଟୁ ଓଲ୍ହେଇଲି ସେ ଜାଗାରେ। ଓଲ୍ହେଇଲା ପରେ ଏଠୁ ଆଉ ଗୋଟେ ଗାଡ଼ି କିଣିଆକୁ ଇଚ୍ଛା ହେଲା।
ନା ନା କିଣି କେମିତି ଭାଙ୍ଗିଲା ଗାଡ଼ିଟା? ଯାଉଥିଲୁ।
ଯୁ ବସ୍ ଧପଡ଼ ଚପଡ଼।
ଧକଡ଼ ଚକର୍ ରେ ବସରେ ଭାଙ୍ଗିଗଲା।
ହଁ। ଜାମ୍ ଥିଲା ନା ଲୋକ ଚିପା ଫିପା ହେଇକି ଏମିତ୍। ବହୁତ୍ ଲୋକ ଥିଲେ ଭାଇ ଚାଳିଶ୍ ପଚାଶ୍ ଲୋକ ବସ୍ ରେ ଥିଲେ।
ଅହ।
ତ ଯେହେତୁ ଭାଙ୍ଗିଗଲା ତାପରେ ହେଠୁ ମୁଁ ଓହ୍ଲେଇଲି। ତାକୁ ପଇସା ପ ତ୍ର ଟିକେ ଫୋନ୍ ଫାନ କରି ମାଗି ମୁଗାଗି ଆଉ ଯେତିକି ଥିଲା ମିଶେଇକି ଆଉ ଗୁଟାଠୁ ଫ୍ରିଜ୍ ଟେ କିଣିଲି।
ହୁଁ।
କୋଉ ଫ୍ରୀଜ୍?
କୋଉ ଫ୍ରିଜି ତମେ ଜାଣିଥିବ ନାଉ। ଫ୍ରିଜି ଜାଣି ମୁଁ ଜାଣିଛି ଫ୍ରିଜି। ତମେ କୋଉ କମ୍ପାନୀ ଫ୍ରିଜି ତମେ କଣ କଉ
କଁ କହିଲେ ଆଜ୍ଞା?
ତମେ କୋଉ ଫ୍ରିଜି କିଣିଥିଲ?
ମୁଁ ଆର୍ଚୋଲି ଅର୍ଜିନାଲ ଫ୍ରିଜ୍ କିଣିଥିଲି।
ହୁଁ ହୁଁ।
ହଁ। ତାପରେ ଯେତେବେଳେ ଅର୍ଜିନାଲ୍ ଫ୍ରିଜ୍ ଟା କିଣିଲି। ସେଠୁ ଆମ ଘର ଲୋକ ସବୁ ଖୁସି ହେଇଗଲେ।
ହୁଁ।
ଖୁସିହେଲେ ଦେଖିକି କଇଲେ ଯା ହଉ ମୋ ପୁଅ ଗୋଟେ କଁ କିଣିକି ଆଣିଛି ଆମ୍ ପାଇଁ ଗୋଡ଼େ ଭଲ ଜିନିଷଟେ ଟା ଉପକାରେ ଲାଗିବ। ତାପରେ ଉଠି ପଇଲି।
ହୁଁ।
ଉଠି ପଇଲି ମାନେ କଁ ହୁଁ ମାଇଲେ ବୁଝିଲେ କଁ କଇଲ ବୁଝିଲେ କଇଲ?
ମାନେ ଫ୍ରିଜ୍ ଟାକୁ ଉଠେଇଦେଲ ନା କଣ କଲ?
ନାଇ ନାଇ ନିଦରୁ ଉଠି ପିଇଲି ଏଟା ସପ୍ନ ଥିଲା।
ଓହୋ।
ଆଜ୍ଞା! ତାପରେ ହେଠୁ ପୁଣି ଇଚ୍ଛା ହେଲା ଆଉ ଗୋଟେ ଫ୍ରିଜ୍ କିଣିବା ପାଇଁ ଫ୍ରିଜ୍ ପାଇଁ ତ ପଇସା ନାଇଁ। କିଛି କରିନି। କୋଉଟୁ ଆଣିକି କିଣିବି ନାଇଁ ସପ୍ନରୁ ଉଠିଲା ପରେ।
ୱହ ଉଠିଲା ପରେ ତାପରେ କଣ ଗଲ କି ଫ୍ରିଜ୍ କିଣିଲ।
ନାଇଁ ହେଠୁ ଖେଳନା ଫ୍ରିଜ୍ ଟେ କିଣ୍ତି ଆଉ ପଇସା ହେଲାନି।
ଓ ପଇସା ତ ତାଏଲେ କୁଆଡ଼େ ଗଲା
କୋଉଡ଼ୁ ପଇସା ଆଇଲା ଆ ମୁଁ ଆଜି ସପ୍ନ ଦେଖୁିତିଲି।
ଓହୋ ମୁଁ ଆଲି ସପ୍ନର ଅଧିକ ପଇସା ଦେଖିତିଅ ବଲି ସେଥିପାଇଁ ତେଁ ଇଏ କର୍ତ
ଚାକରୀ ବାକରି କରିନି କୁଆଡୁ ଆଣିବି ପଇସା। ସେଠୁ ଉଠିଲି ଉଠିଲା ବେଳେ ଯୋଉ ଛୋଟିଆ ଫ୍ରିଜ ଖେଳନା ଫ୍ରିଜ ଧରିକି ଆଇିଲି।
ତମେ ତମ ଘରେ କହିଦେଇଛୁ କି ମୁଁ ବଡ ଫ୍ରିଜ୍ ନେଇନା ଯିବି ବୋଲି।
କେତି ତ ଆପଣ ବୁଝିପାରିବେ ବୋଧ ମୁଁ ଯେତିକି ସବୁ କହିଲି ସବୁ ସପ୍ନରେ।
ଓହୋ
ଯୋଉ ବସରେ ଯାଇଥିଲେ ଏ ସେ ସବୁ ସ୍ୱପ୍ନରେ।
ଓହ
ବୁଝି ପାଇଲେ ତାପରେ ମୁ ନିଦରୁ ଉଠିଲି ବର୍ତ୍ତମାନ ଉଠିକି ମୁଁ ଯୋଉ କହୁଛି ଯୋଉ କ
ନିଦ ନିଦରୁ ମାନେ ଏଇଟା ଦି ଦିନର ସ୍ୱପ୍ନ ଦେଖିଲ ନା ରାତିରେ ସ୍ୱପ୍ନ ଦେଖିଲ।
ରାତି ସ୍ୱପ୍ନ ଦିନରେ ଦେଖିଥିଲି।
ଓହୋ
ମାନେ ବୁଝିପାରିଲେ ରାତିରେ ସ୍ୱପ୍ନ ଦେଖିଥିଲି କିନ୍ତୁ ସ୍ୱପ୍ନ ଟା ଦିନରେ ଥିଲା।
ହଉ ହଉ
ଆଛା ବୁଝିପାରିଲେ ଏଥର। ତାପରେ ସେଠୁ କଣ ହେଲା ନା ମୁଁ। ଉଠିକି ଆଇଲି ଗୋଟେ ଛୋଟିଆ ଖେଳନା ଫ୍ରିଜଟେ କିିଣି ଷାଠିଏ ଟଙ୍କା ଦେଇକି।
ହୁଁ
ଘରୁ ପଇସା ଆଇଁଲି ଭୋ ବଉ କୁ କହିଲି ବୋଉଲୋ ଆଉ ଫ୍ରିଜ ଟା କିଣି ଦେଇେଇଛି ଆଉ।
ହୁଁ
ବୋଉ ଗଟୁକୁ କହିଲା ଆଉ ତୁ ତ ଘରୁ ନେଇକି ଯଇଥିଲୁ ଚାଳିଶ ଟଙ୍କା ଷାଠିଏ ଟଙ୍କା କଣ ଖାଇବା ପାଇଁ ଜଳଖିଆ। ଆଉ ତୁ କୋଉଠୁ ପଇସା କାହାଠୁ ମାଗିକି ଫ୍ରିଜ କିଣିଲୁ। ମୁ କହିଲି ନାଇ ବୋଉ ଖେଳନା ପ୍ରିଜ ଟା।
ହଁ ହଁ
କଁ ହବ ସେଠୁ ମୁଁ କଣ କଲି ସେଇଟା ତ ମୁଁ ବି ଭାବିଲି କଣ ହବ ମୋର ଗୋ କଣ କିଲ ଭାଇ ଗୋଟେ। ମୁଁ ଗୁଣ ଆଜି ମୋର ସେ ଗୁଣଟା କି ଯେଉଁଟା ମୁଁ ସ୍ୱପ୍ନ ଦେଖେ ମୁ ସେଠାକୁ ଆଚିଭ୍ କରେ।
ଓ ମୋର ବି ଗୋଟେ ଗୁଣ ଅଛି।
ସ୍ୱପ୍ନ ଟାକୁ ସିକାର କରେ ଭାଇ ମୁଁ ତ ଫ୍ରିଜ ଦେଖିଲି ସ୍ୱପ୍ନରେ। ମୁଁ ସତରେ କିଣି ନପାରେ କିନ୍ତୁ ମିଛରେ ଗୋଟେ ଖେଳନାଟେ କିଣିଦେଲି।
ଓହୋ
ହେଲା ତାପରେ ଭାଇ ସେଠୁ ଆମ ଘରଲୋକ ସବୁ ବସିଲେ।
ହୁଁ
ମତେ ସବୁ ଗୋଲ କରି ବସେଇଲେ ମଝିରେ। କହିଲେ ତୁ ଏତେ ସାରା ଜିନିଷ କାହିଁ କରୁଚୁ। ବୁଝିପାରିଲେ।
ତାପରେ କଣ କହିଲେ?
ପାଡେଇଲେ ମୁଁ କହିଲି ଆଗେ ଯାହା ସବୁ କହିଲି ମିଛରେ କହିଲି। ସେତେବେଳୁ ଯାହା ସବୁ ଆପଣଙ୍କୁ କହୁଥିଲି ମିଛରେ କହୁଥିଲି।
ମୁଁ ଏଠି ବୁଝିଲି କି ତମେ କିନ୍ତୁ ସବୁ କଥା କହୁଛ କିନ୍ତୁ ମିଛ ଅଧିକ କୁହ ଆଉ।
ହଁ ଭାଇ ମୁଁ କଥା କୁହେ କିନ୍ତୁ ମିଛ କୁହେ।
ଏଇ ଯୋଉ ମିଛ ଟା କହିଲେ ଯା ଏଇଟା ସ୍ୱପନରେ ଥିଲା ମିଛଟା ନା ତମେ ଉଠି ସାରିଲା ପରେ କହିଲ ମିଛ ବୋଲି।
ନାଇଁ ନାଇଁ ନାଇଁ ସପନରେ ମିଛ ଥିଲା ଉଠିସାରିଲା ପରେ ସତ ହେଇଗଲା। ଯୋଉ ଖେଳିନିଲି ଫ୍ରିଜ୍ ଟା କିଣିଲି ନି ଖେଳନା ଫ୍ରିଜ୍ ଟା।
ହୁଁ
ହେଡା ଯୋଉ କହିଲି ମିଛ କହିଲି। ଘରେ ମୁଁ ମିଛ କହିଲିନି କି ଖେଳନା ଫ୍ରିଜ୍ ଟା କିଣିଚି ବୋଲି କିନ୍ତୁ ଅକ୍ଚୁଆଲି ଖେଳନା ଫ୍ରଜ୍ ନ ଥିଲି।
ଅ ହୋ।
ମୁଁ ସେ ପଇସା ଆକ୍ଚୁଲି ଜଳଖିଆ ଖାଇ ଦେଇଥିଲି। ଆଇ ତ ଯେହେତୁ ହେଠୁ ଏମିତି ହେଲା
ହଁ
ତାପରେ ମୁଁ ଦିନ ନଅଟାରେ ଉଠିଲି। ଆଉଥରେ ଶୋଇଲି। ହାଲୋ।
ହଁ।
ବୁଝିପାଇଲି
ହଁ।
ଯେହେତୁ ଦିନ ନଅଟାରେ ଉଠିଲି
ହଁ।
କଁ କରିବି ଆଜ୍ଞା ଖାଇଲି ଫୁଣି ଶୋଇଲି ଆଉ। କାମ ନାହିଁ ପଇସା ପତ୍ର ଯୋଜନା କରି ହୋଉନି।
କୋଉଦିନ ଥିଲା?
ସେଦିନ ଉଣେଇଶହ ଅନେଶତ ମସିହା କଥା କହୁଛି।
ଉଣେଇଶହ ଅନେଶତ ମାନେ କୋଉ ଦିନ ଥିଲା? ମାନେ ଦିନ ଥିଲା ନା ରାତି ଥିଲା ନା ମାନେ
କୋଉ ଦିନ ଥିଲା ମାନେ ଦିନ ଦିନ ବେଳା ଥିଲା।
ଅ କିନ୍ତୁ ରାତିରେ ସ୍ୱପ୍ନ ଟା ଦେଖିଛି ହୁଁ। ରାତିରେ କିନ୍ତୁ ଦେଖିନ? ଓହୋଃ ଆଚ୍ଛା। ଏଇ ଯୋଉ କେଁ ମାନେ କୋଉ ଦିନ?
କୋଉ ଦିନ?
ଉଁ ସୋମବାରେ ନା ମଙ୍ଗଳବାରେ ନା ବୁଧବାରେ ନା ଗୁରୁବାରେ ନା କୋଉ ଦିନ?
ନାଇଁ ନାଇଁ ନାଇଁ ସୋମବାର, ମଙ୍ଗଳବାରେ, ବୁଧବାରେ ନାଇଁ। ଇଏ ଉଦୁ ଉଦିଆ ଶୁକ୍ରବାର ଦିନ। ପୁରା ବର୍ଷା ଉଦୁ ଉଦୁ ହେଇକି ହୋଉଥିଲା।
ଶୁକ୍ରବାରେ ରାତିରେ ନା ଦିନରେ?
ଶୁକ୍ରବାରେ କହୁଛି ମୁଁ ସ୍ୱପ୍ନ ଟା ଥିଲା ଦିନର।
ଆଜ୍ଞା ଭାଇ ଏତିକି ଟାଇମ୍ କଥା ହେଇଥିବାରୁ ଧନ୍ୟବାଦ୍ ମୁଁ ଏବେ ରୋଉଛି।
ହୋଉ ଧନ୍ୟବାଦ୍।
ଧନ୍ୟବାଦ୍।